ହାଲୋ, ହଁ ଶୁଭ ସଖାଳ।
ଶୁଭ ସଖାଳ।
ଆଉ କଣ କରୁଥିଲେ?
କିଛି ନାହିଁ ବାହାରେ ଟିକେ ବୁଲାବୁଲି କରୁଥିଲି ଆଉ। କଣ ବର୍ଷାଟା ତ ଆଜି ଟିକେ କମିଛି ତ ବାହାରେ ଟିକ କି ବାହାରିଛି ଆଉ ବୁଲୁଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ହେଲେ ଏବେ ଟିକେ ଜଳଖିଆ ଟିକେ ଖାଇଲି ତ।
ଆଜ୍ଞା।
ହଁ। ଏ କିଛି ନାଇଁ ଘରେ ଖାଲି ମାନେ ତିଆରି କରୁଥିଲେ। ଓହଁ ମାନେ ଉପମା ଏ ସବୁ ଟିକେ ତିଆରି କରୁଥିଲେ ତ।
ଓ ହୋ।
ହଁ। ଆପଣ କଣ ଖାଇଲେ ନା ନାଇଁ?
ଖାଇଲି ମୁଁ ବି ଇଡ଼ଲି ଟିକେ ଖାଇଲି ଦୋସା ଟିକେ ଖାଇଲି ଆଛ ତରକାରୀ।
ହଁ। ଆଉ ବର୍ଷା ବର୍ଷା ହେଲେ କମିଗଲା ଆପଣଙ୍କ ଅଞ୍ଚଳରେ ନା?
ହଁ ଆଜି ଟିକେ କମିଛି ପରେ ହେବ ନା କଣ କି ଜଣା ତ ପଡ଼ୁନି ମେଘ ତ ଅଛି। ଅନ୍ଧାରିଆ ହେଇକି ଫବନ ବି ବହୁତ ହଉଛି ଜୋରସେ।
ହଁ ହଁ। ଆମ ଅଞ୍ଚଳର ମନ୍ଦିର ତ ଛାଡିଗଲା ଏବେ ବର୍ଷା ଆଉ ଛାଡିଯିବ ବୋଧେ ଆଉ। ହୁଁ।
ଆଜ୍ଞା କେଜାଣି ଛାଡ଼ିବ ନା ଆଉ ହବ କଣ୍ କି ସେ କଥା କିଛି କହି ହେଉନି, ତିନି ଚାରି ଦିନ ହେଲାଣି ବହୁତ ବର୍ଷା।
ହଁ ସେଇଟା ତ ପୁରା ଓଡିଶାରେ ବର୍ଷା ହଉଛି ନା।
ସବୁ ଏରିଆରେ ମାନେ ବର୍ଷା ତ ଲାଗିଛି।
କଣ କରୁଥିଲେ ଆପଣ?
ମୁଁ କିଛି ନାହିଁ ଟିକେ ବାହାରକୁ ଟିକେ ମାନେ ବର୍ଷା ତ ଆମ ଇଏର ଆମଶା ନହିଁ। ତ ବର୍ଷା ନାହିଁ ବୋଲିକିନା ବାହାରକୁ ଟିକେ ମାନେ ବୁଲାବୁଲି ଟିକେ କରୁଛି ଆଉ। ଏବେ ଖେଳିବା ପାଇଁ ମଧ୍ୟ ପଡିଆଟା ପୁରା ଓଦା ହେଇଯାଇଛି ନା ନହେଲେ ଖେଳା ଫୁଳା ମାନେ ଟିକେ ଇ କ୍ରିକେଟ୍। କ୍ରିକେଟ ତ ଆମର ମାନେ ଛୋଟ ବେଳଠୁ ଦେଖି ଦେ କି ମାନେ ପୁରା ପ୍ରିୟ ଖେଳ ଟା ହେଇ ଯାଇଛି ନା। ହୁଁ।
ଆଜ୍ଞା।
ସେଇଥିପାଇଁ କ୍ରିକେଟ ଟା ଟିକେ ହଁ
ହୁଁ ହୁଁ।
କ୍ରିକେଟ ଖେଳ ଟା ଟିକେ ବହୁତ ପସନ୍ଦ ଆଉ। ଆଉ ଫୁଟବଲ ଫୁଟବଲ ଏ ସବୁ ତ ମାନେ ଏତେ ଖେଳା ଖେଳି ଆଉ କରୁନାହାନ୍ତି। ଆମ ଅଞ୍ଚଳରେ ହଁ।
ବର୍ଷା ଦିନଟା ତ କିଛି ଖେଳା ଖେଳି ସବୁ ବନ୍ଦ ଆଉ।
ହଁ ମାନେ ଫୁଟବଲ ଖେଳ ଟା ମାନେ ଚାଲିବ ବର୍ଷା ଦିନରେ। ମାନେ ଆମ ଅଞ୍ଚଳର ପିଲା ମାନଙ୍କର ମାନେ ସେମିତି ଆଗ୍ରହ ନାହିଁ। ଫୁଟବଲ ଖେଳରେ ଆଉ।
ହୁଁ।
ହଁ ପିଲାମାନେ ଯଦି
ଘରେ ରହିକି କଣ ଖେଳୁଥାନ୍ତି ଲୁଡୁ ଫୁଡୁ?
ତା ଫୋନ ରେ ସେମିତି କିଛି ଇଏ ଖେଳା ଖେଳି ତ ଆଉ କିଛି ନାହିଁ। ହଁ କେତେ କେତେବେଳେ ଏମିତି ପବଜି ଟାଇମ ପାସ୍ ପାଇଁ ଟିକେ ପବଜି ଟିକେ ଖେଳି ଦଉଚୁ ଆଉ। ସାଙ୍ଗ ମାନଙ୍କ ସହିତ।
ଲୁଡ଼ୁ ଖେଳନ୍ତିନି?
ଲୁଡୋ ଲୁଡୋ ନା ଖେଳୁନି ଲୁଡୋ ଫୁଡୁ ଏସବୁ ଆମେ ଆ ଖେଳୁନୁ ଆଉ
କାହିଁକି ଖେଳିବାକୁ ପସନ୍ଦ ନାହିଁ କି?
ମ ନାଇ ପସନ୍ଦ।
ଟରେ ଘରେ ବସିକି। ତିନି ଚାରିଜଣ ପାଖରେ ହେଇକି ବସିବ ଖେଳିବ ଭଲ ସେଇଟା ଗୋଟେ ଆଉ।
ହଁ ଭଲ ଟାଇମ ପାସ୍ ହେଇଯିବ। ଯେ ବର୍ଷା ଦିନରେ ଜଣେ ଖେଳିଲେ କଣ ଭଲ ଲାଗିବ କିଛିଟା ଭଲ ଲାଗିବ ନାଇଁ। ତ ଲୁଡୁ ଟା ଆଉ ଖେଳୁନୁ। କାଇହିଁ ତମକୁ କୋଉ ଖେଳ ଟା ଭଲ ଲାଗେ ଯେ ପ୍ରିୟ ଖେଳ ମାନେ କେମିତି କୋଉଟା।
ଆ ବ୍ୟାଡମିଣ୍ଟନ ଟା ଟିକେ ଭଲ ଲାଗେ କିନ୍ତୁ ବର୍ଷା ଦିନଟା ତ ଖେଳି ହବନି। ସେଇଟା ଶୀତ ସିଜନରେ ଖେଳିବାକୁ ବହୁତ ଭଲ ପାଏ। ମଜା ବି ଲାଗେ ତାପରେ ବାହାରେ ଖେଳିବାକୁ
ହଁ ହଁ। ହଁ ଶୀତ ଦିନରେ ତ ସେଇଟା ଖେଳ ହବ ଯଦି ହଁ ଭଲ ଦେହ ମଧ୍ୟ ଭଲ ରହିବ ନା। ଖେଳା ଖେଳି ଏସବୁ କରିଲା।
ହୁଁ।
ଯଦି କିଛି କରିବ ନାହିଁ ତ ଆଉ ଦେହ ପେହ ତ ଖରାପ ହେଇଯିବ ଆଉ।
ହଁ ଘରେ ବି କେତେ ରହିବ। ଆଜ୍ଞା। ଆଉ କଣ ଚାଷ ବାସ କାମ କଣ କିଛି ଜାଣିଛନ୍ତି?
ଚାଷ ବାସ ହଁ ଚାଷ ବାସ ଏବେ ତ ଘରେ ମାନେ ଧାନ ଏସବୁ ଲଗା ଲଗି ମାନେ ଚାଲିଛି। ବର୍ଷାରେ
କଣ କଣ ସବୁ ଚାଷ ହୁଏ ଆପଣଙ୍କ ଅଞ୍ଚଳରେ?
ଧାନ ମକା ଏସବୁ ତ ଚାଷ ହଉଚି। ଆ ଘରେ ଟିକେ ଆଉ ସେମିତି ମାନେ ପନିପରିବା ଏ ସବୁ ମଧ୍ୟ ଟିକେ ଟିକେ ଚାଷ ମାନେ ଖାଇବା ପାଇଁ ଆଉ।
ବର୍ଷା ଋତୁରେ
ବର୍ଷା ଋତୁର। ବର୍ଷା ଋତୁରେ ଏଇ ମାନେ ଆମ ଜଳରେ ହୁଏ ଖରା ଦିନରେ ତ ପାଣି ଜଳ ମାନେ ଜଳ ସମସ୍ୟା।
ହଁ ହଁ।
ସେଇଥିପାଇଁ ହଁ ଅସୁବିଧା ତ ସେଇଥିପାଇଁ ଟିକେ।
ଶୀତରେ ପନିପରିବା ସବୁ ହୁଏ ନାହିଁ।
ହଁ ମାନେ ବର୍ଷା ଦିନ ଶୀତ ଦିନ। ହେଇଯାଏ କାହିଁକିନା ଜଳ। ମାନେ ରହି ଯାଇଥାଏ ମାନେ ଏଇ ଯୋଉ ପୋଖରୀ ନଦୀ ଏ ସବୁ ରୁ ରୋହି ଯାଇଥାଏ। ଜ ତ ପାଣି ଅସୁବିଧା ସେମିତି କିଛି ନାହିଁ। ଖରା ଦିନରେ ଖାଲି ଟିକେ ସମସ୍ୟା ଚାଲିଛି ଆଉ।
ବର୍ଷା ଦିନ ଟାକ୍ ତର ପାଣି ସବୁବେଳେ ଆଉ ବର୍ଷା ନହେଲେ ବି ତ ଚାଷ। ଷ ବାସ କିଛି କରିହେବନି ତ ବର୍ଷା ହେବାକାରଲି ଜରୁରୀ ଆ ହେଲେ ବି ଭଲ ଆଉ ବହୁତ ହେଲେ ବି ଭଲ ଲାଗେ। ଘରେ ରହିବା ପାଇଁ ବିରକ୍ତିଆ।
ହଁ ବାହାର କେତେ କେତେ କାମ ଅଛି ନା ସେ ସବୁ କାମ ମଧ୍ୟ ରହିଯିବ ଆଉ ସେ କାମ ଯାକ ହବ ନାହିଁ।
ହୁଁ।
ତ ସେଇ ସବୁ କୁ ହଇରାଣ ହେଇଯିବାକୁ ହବ ନା। ମାନେ ଗୋଟେ ଦିନ ବର୍ଷା ହବ ତାପରେ ଯାଇକି ଛାଡି ଯିବ। ସେ ମାନେ ଠିକ୍ ଅଛି। ସବୁଦିନ ମାନେ ବର୍ଷା ହବ।
ହୁଁ ହୁଁ ହୁଁ।
ଓ ହଁ ମାନେ ଦିଇ ତିନି ଦିନ ସେମିତି ବର୍ଷା ହେଇଯିବ। କେତେ ଗ ବାହାରେ ମଧ୍ୟ କେତେ କାମ ନା, କାମ ନଗଲେ ତ ହବ ନା
ସେଇଟା ବି ସତ କଥା। ବର୍ଷା ହଉ ଖରା ହଉ, ଶୀତ ହଉ ଯିବାକୁ ତ ପଡ଼ିବ ଆଉ। ନଗଲେ ବି କିଛି କାମ ନାହିଁ ମିିଲ୍ ନାହିଁ।
ହଁ। ଆପଣ ଏମିତି ଘରେ ମାନେ କଣ ଏମିତି କଣ? କାମ କରୁଚନ୍ତି ନା।
ହଁ ସିଲାସିଲି କାମ ଟିକେ କରିଥାଉଚି ଆଉ।
ହଁ ହଁ।
ହଁ ରୋଷେଇ ବାସ ଏସବୁ ଆଉ ଘର କାମ ଯାହା ଯେତ୍ ତିକ ଖାଲିରେ ତ କିଛି ବସିବା ଜିନିଷ ନାହିଁ। ଘର କାମ କରି କରିକି ଟାଇମ୍ ପାସ୍ ହେଇଯାଉଛି ଆଉ।
ଗାରନ
ହୁଁ ବସି ବସି ବି କେତେ ରହିବ। ବସି ବସି ବି ବହୁତ ବିରକ୍ତ ଲାଗେ। କିଛି ନା କିଛି କରୁଥିଲେ ଭଲ।
ହଁ ହଁ ଭଲ ଭଲ। ମାନେ ଆପଣ ଏମିତି ଘରେ ରହିକି ସିଲାସିଲି ଏ ସବୁ କାମ କରୁଚନ୍ତି ନା।
ହୁଁ ହୁଁ ହୁଁ।
ହଁ ହଁ। ଭଲ ସେଇଠି ମଧ୍ୟ କିଛି ପଇସା ତ ମିଳି ଯାଉଥିବ ଆପଣଙ୍କୁ? ହା ହା। ମାନେ ଏମତି ଖର୍ଚ୍ଚ ପାଇଁ ଆଉ।
ଆଜ୍ଞା।
ନା ଆପଣ ନିଜର ଇଏଚ୍ ତା ଖାଲି ସିଲଉଛନ୍ତି।
ନା ନା ବାହାରେ ବି ସିଲଉଛି ନା ନିଜର ବି ସିଲେଇ କରୁଛି। ତାପରେ ବାହାର ଲୋକଙ୍କର ବି ସିଲେଇ କରୁଛି। ନିଜର ଏତେ ସିଲେଇ କରୁନି ଗା ନାକି ବାହାରଙ୍କର ବେଶୀ କର୍ ମିଳୁଚି। ନିଜର ସିଲେଇବା ପାଇଁ ଟାଇମ୍ କାହିଁ ମିଳୁଚି କି? ମିଳୁନି।
ହଁ ହଁ ଘରେ ଥିବ ଘର କାମ ଏସବୁ ନେଇକି
ନିଜର ସିଲେଇ କଲା ବେଳୁକୁ ଠକ। ଇଚ୍ଛା ହବନି ସିଲେଇ କରିବାକୁ କେମତି ସିଲେଇବି କଣ ସିଲେଇବି ଖାଲି। ସେ ଟିକେ ନିଜଟା ସିଲେଇବା ପାଇଁ ଏତେ ଭଲ୍ ଲାଗିବନି। ହଁ ହଁ ଲକଙ୍କର ଯେମତି କହିଲେ ସେମତି ସିଲେଇ କରିକି ଦବାକୁ ଭଲ ଲାଗେ। ନିଜର ଟାଇମ୍ ଆସିଲା ବେଳୁକୁ କିଛି ଇଚ୍ଛା ହଉନଥିବ ସିଲେଇ କରଦବାକୁ।
ହୁଁ ହେଲେ ମଧ୍ୟ ଫ୍ରିରେ ତ ନିଜ ପାଇଁ ମଧ୍ୟ ତ ସିଲେଇବାକୁ ପଡିବ ଆଜ୍ଞା।
ହୁଁ ଫ୍ରିମ୍ ଫ୍ରି ଥିଲେ ବି ଟିକେ ସିଲେଇ ପରେନିି ଠକ ଲାଗେ।
ଉଁ ହୁଁ ହୁଁ ହୁଁ ନିଜ ପାଇଁ ଖାଲି କିଣି ଦିଅନ୍ତି ବାହାର ଟୁ।
ହୁଁ ହୁଁ ହୁଁ। କିଣେନି କିନ୍ତୁ ଲେଟ୍ କରିକି ସିଲେଇ କରେ ଆଉ ପିନ୍ଧେ ଆଉ।
ହଁ ହଁ।
ଆଉ କୋଉ ଋତୁ ଟା ଆପଣଙ୍କୁ ବହୁତ ଭଲ ଲାଗେ?
ଋତୁ ଟା ମାନେ କହିବାକୁ ଗଲେ ଶୀତ ଋତୁ ଟା ଖାସ୍ କରିକି ମାନେ ଭଲ ଲାଗେ ଆଉ। ହଁ ହେଲା ମାନେ ଶୀତ ଋତୁରେ ମାନେ ସବୁ କାମ ଟା ହେଇଯାଏ ନା।
ଆଜ୍ଞା ଆଜ୍ଞା ବୁଲାବୁଲି କରିବାକୁ ବି ବୁଲାବୁଲି କରିବାକୁ ବି ମଜା ଲାଗେ।
ବୁଲାବୁଲି କରିବାକୁ ମଧ୍ୟ ଆରେ ସବୁ ବୁ ମାନେ ଯାହାବି କାମ ମାନେ ବାହାରକୁ ପଡିବ ମାନେ ସବୁ କାମ ଟା ହେଇଯାଏ ନା। ସେଇଥିପାଇଁ ସେଇ ଋତୁ ଟା ମାନେ ଭଲ ଲାଗେ ଆଉ। ଶୀତ ଋତୁରେ ତ ସେମିତିରେ ବୁଲା ବୁଲି ପାଇଁ ତ ମାନେ ବହୁତ ଯାଉଛୁ
ଆଜ୍ଞା।
ହୁଁ। ଏଇ ବା ତ ମାନେ ଜଳପ୍ରପାତ ସେ ଏମିତି ଜାଗାରେ ତ ବର୍ଷା ଦିନରେ ମାନେ ଯାଇହବ ନାଇଁ ନା ପାଣି ମାନେ ହଠାତ୍ ଦେଇକି ପଳେଇ ଆସିବ କୋଉ ଜାଗାରୁ ଏମିତି ଲୋକମାନେ ମୋର ଯାଉଛନ୍ତି ତ
ହଁ।
ସେମିତିରେ ଜଳ ପ୍ରତା ପ୍ରପାତରେ ମାନେ ବର୍ଷା ଦିନରେ ଯିବାଟା ଟିକେ
ଅସୁବିଧା
ହଁ ଅସୁବିଧା ସେଇଆ ଟିକେ ଆ ଆପଣଙ୍କ ଘରେ ରହିିଲେ ଏମିତି ମାନେ ବିଜାର କିଛି ଛି ଏମିତି ଲାଗ ମାନେ ଲାଗିବ ନାହିଁ ନା କଣ ବୁଲାବୁଲି ଏମିତି
ନା କିଛି ବିରକ୍ତି କିଛି ଲାଗେନି ବର୍ଷା ଦିନଟାରେ ଟିକେ ଲାଗେ କାହିଁକି ନା କଉଁଡ଼ି ବାହାରିବାକୁ ହୁଏନି। ଘରେ ବସି ବସିକି ରହିବାକୁ ପଡ଼େ। ବାକି ଦିନ ଋତୁରେ ଭଲ ଥାଏ ଶୀତ ଦିନଟା ଖରା ଦିନଟା ଟିକେ କେ ବାହାରେ ବୁଲାବୁଲି କରିବା ପାଇଁ ସୁବିଧା ବର୍ଷା ଦିନ ତ ଟିକେ ହୁଏନି ତ ଟିକେ ଲାଗିଥାଉଛି ବିରକ୍ତ ଆଉ।
ହଁ ହଁ। ହଉ ଠିକ ଅଛି ଆପଣଙ୍କ ସହିତ ଖୁସି ଲାଗିଲା ମାନେ କଥା ହେଇକି।
ହଁ ମତେ ବି ବହୁତ ଖୁସି ଲାଗିଲା।
ହଁ ଧନ୍ୟବାଦ ରଖୁଛି। ହଁ